ହଁ କେମତି ଅଛନ୍ତି?
ବହୁତ ଭଲ ଅଛି, ତମେ କେମିତି ଅଛ?
ହଁ ମୁଁ ବି ବହୁତ ଭଲ ଅଛି, କଣ କରୁଥିଲେ ଏବେ?
ମୁଁ ଏଇଠି ବସିକି ଓଡିଆ ସାହିତ୍ୟ ବିଷୟରେ ପଢୁଥିଲି ଆଉ।
ଓଡିଆ ସାହିତ୍ୟ ବିଷୟରେ ପଢୁଥିଲେ, କଣ ପଢୁଥିଲେ କୁହନ୍ତୁ?
ଯୋଉ ବହିନା କହିବି ନା
ମାନେ କୋଉ ବିଷୟ ଉପରେ ପଢୁଥିଲେ ବିଷୟ ବସ୍ତୁ କଣ?
ଆରେ ଟପିକ ଟା ହଉଛି ପା ଓଡିଆ ଭାଷା ଓ ସାହିତ୍ୟ।
ଓହୋ ଓଡିଆ ସାହିତ୍ୟର ବିବର୍ତ୍ତନ ଆଉ ଗୌରବ ସେ ବିଷୟରେ
ହଁ ହଁ ହଁ।
ହଁ ଠିକ୍ଅଛି, ମୁଁ ଗତକାଲି ଓଡିଆ ସାହିତ୍ୟ ବିଷୟରେ ପଢୁଥିଲି, ତୁମେ ଜାଣିଛ କି ଓଡ଼ିଆ ଭାଷା ଭାରତର ଅନ୍ୟତମ ମାନେ ଆଧିକାରିକ ଶାସ୍ତ୍ରୀୟ ଭାଷା ବୋଲି।
ହଁ ହଁ। ହଁ ଏଇଟାକୁ ଦୁଇ ହଜାର ଚଉଦ ମସିହାରେ ମାନେ ଶାସ୍ତ୍ରୀ ମାନ୍ୟତା ମିଳିଥିଲା। ଆମ ଭାଷା ପ୍ରାୟ ଦୁଇ ହଜାର ପାଆଁଶ ବର୍ଷରୁ ଅଧିକ ପୁରୁଣା ଆମ ଭାଷା ବହୁତ ପୁରୁଣା ଓ ସମୃଦ୍ଧ ଏଇଟା ମୁଁ ଜାଣଚି।
ହଁ ରେ ସତରେ ଆଶ୍ଚର୍ଯ୍ୟ ଜନକ ବହୁତ କିନ୍ତୁ ଯେତେବେଳେ ନା ଲୋକେ ଓଡିଆ ସାହିତ୍ୟ ବିଷୟରେ ଚିନ୍ତା କରନ୍ତେ। ସେମାନେ ସାଧାରଣତଃ କେବଳ ପୁରୁଣା ଧାର୍ମିକ ବହି ଗୁଡିକ କଥା ଭାବନ୍ତି ଜାଣିଛ। ହଁ ଏହା ବ୍ୟତୀତ ଆଉ କଣ ସବୁ ଅଛି।
ଓ ବିଲକୁଲ ଅଛି ଉଦାହରଣ ସ୍ଵରୁପ ଯୋଉ ଫକୀର ମୋହନଙ୍କର ଫକୀର ମୋହନ ସେନାପତିଙ୍କ କଥା ଦେଖ ସେ ହଉଛନ୍ତି ଓଡିଶାର ବ୍ୟାସ କବି। ସେ ପ୍ରକୃତ ସାମାଜିକ ସମସ୍ୟା ଗୁଡିକ ବିଷୟରେ ଲେଖୁଥିଲେ। ତୁମେ ଜାଣିଛ ତାଙ୍କର ଉପନ୍ୟାସ ଛଅ ମଣା ଆଠ ଗୁଣ୍ଡୁ
ହଁ ମୁଁ ପଢିଛି ଛଅ ମାଣ ଆଠ ଗୁଣ୍ଡୁ ପଢିଛି। ସେଟା ଆମର କେବେ ଥିଲା କହିଲ ପ୍ଲସ୍ ଥ୍ରୀ ର ମାନେ କୋଉ ଫାଷ୍ଟ ଇୟର ଫାଷ୍ଟ ଇୟରର ସେକେଣ୍ଡ ସେମିଷ୍ଟରରେ ସେ ବିଷୟଟା ଥିଲା ଛଅ ମାନ ଆଠ ଗୁଣ୍ଡୁ ବିଷୟଟା ପଢ଼ିଛି।
ହଁ ଏହା ଜଣେ ଲୋଭିି ଜମିଦାରଙ୍କ ଦ୍ଵାରା ଜମି ଶୋ
ହଁ ହଁ ଶୋଷଣ ବିଷୟରେ ହେଇଥିଲା ଠିକ ଅଛି ସେ ସାଧାରଣ ଗାଁ ରେ ନା ଆଉ ଓଡିଆ ଭାଷା ଓ ତୀକ୍ଷ୍ମ ବ୍ୟଙ୍ଗ ଯୋଉ ବ୍ୟବହାର କରୁଥିଲେ ସେ ରେବତୀ ମଧ୍ୟ ଲେଖି ଥିଲେ ଯାହାକୁ ପ୍ରଥମ ଆଧୁନିକ ଓଡିଆ କ୍ଷୁଦ୍ର ଗଳ୍ପ ମଧ୍ୟ କୁହାଯାଇଥାଏ। ଏହା ସ ସମ୍ପୂର୍ଣ୍ଣ ଭାବେ ନାରୀ ଶିକ୍ଷା ଉପରେ ଆଧାରିତ ଥିଲା।
ହଁ ରେବତୀ ଟା ନାରୀଶିକ୍ଷା ଉପରେ ଆଧାରିତ ଥିଲା। ଏହାର ଅର୍ଥ ସେ ସମୟରେ ଆ ବହୁତ ଆଗରେ ଥିଲେ କବିତା ବିଷୟରେ କଣ କହିବା ମୁଁ ମାନେ ସବୁବେଳେ ମୋ ଜେଜେମା ଜେଜେବାପା ମାନେ କୋଉଠୁ ମାନେ ଉପେନ୍ଦ୍ର ଭଞ୍ଜଙ୍କ ନାଁରେ ଶୁଣିି ଚି
ହଁ କବି ସମ୍ରାଟ ଉ ଉପେନ୍ଦ୍ର ଭଞ୍ଜନା ଭଞ୍ଜନା ଜଣେ ମହାନ କବି ଥିଲେ ତାଙ୍କର ଶବ୍ଦ ଚାତୁରୀ ତୁଳନୀୟ ଥିଲା। ଯଦି ତୁମେ ବୈଦହଶ ବିଳାସ ପଢିବ ତେବେ ଏହାର ପ୍ରତ୍ୟେକ ଧାଡି ମାନେ ପ୍ରତ୍ୟେକ ଧାଡି ବ ଅକ୍ଷରରୁ ହିଁ ଆରମ୍ଭ ହୋଇ କାରଣ ଯେହେତୁ ବୈଦ ବିଳାସ ହଁ ଏହା
କିଏ ମୋର ଥିଲା ନା ତ ସେ ସେଥିରେ ଗୋଟେ ଥିଲା ବୈଦେଶିକ ବିଳାସ ହେଲା। ମାନେ ବୈଦେଶ୍ୟ ବିଳାସ ସେଇଟା ସବୁ ବ ରୁ ଆରମ୍ଭ ହେଇଥିଲା।
ହଁ ଏହା କବିତାରୁ ନା ଏକ ଗାଣିତିକ ଯୋଉ ପ୍ରହେଳିକା ପରି
ହଁ ଏ ଏଟା ଲେଖିବା ବି ବହୁତ କଷ୍ଟ ହେଇଥିବ ଯେ ଏଥିପାଇଁ ତ ତାଙ୍କୁ କୁହାଯାଇଛି କବି ସମ୍ରାଟ। ମାନେ କବିମାନଙ୍କର ରାଜା।
ହଁ ହଁ କିନ୍ତୁ ଯଦି ତୁମକୁ ସରଳ ମାନେ ଭାବପୂର୍ଣ୍ଣ କବିତା ଭଲ ଲାଗେ ନା ତେବେ ତୁମେ ଷୋଳଶ ଶତାବ୍ଦୀର ପଞ୍ଚ ଶଖା ସାହିତ୍ୟ ପଢି ପଢିବା ମାନେ ପଢିଲେ ସବୁ ଜାଣିପାରିବ। ଜଗନ୍ନାଥଙ୍କ ଦାସଙ୍କ ଭଳି କବିମାନେ ଭାଗବତକୁ ମାନେ କଣ କହିଲ ସରଳ ଓଡିଆରେ ଅନୁବାଦ କରିଥିଲେ ଯେପରି ସାଧାରଣ ଲୋକମାନେ ଏହାକୁ ବୁଝିପାରିବେ। କାରଣ ଦେଖ ସାଧାରଣ ଲୋକମାନେ ଆମ ଗାଁ ଗହଳିର ଲୋକମାନେ ଯଦି ସିଏ ସରଳ ଭାଷାରେ ମାନେ ଏହାକୁ ଅନୁବାଦ ନ କରିଥାନ୍ତେ। ଆମ ଗାଁ ଗହଳିରେ ଲୋକ ଲୋକମାନେ କଣ ବୁଝିପାରିଥାନ୍ତେ କି? ସେଥିପାଇଁ ସେ ଜଗନ୍ନାଥ ଦାସ କଣ କରିଛନ୍ତି ନା ଭାଗବତକୁ ସରଳ ଓଡିଆରେ ହିଁ ଅନୁବାଦ କରିଛନ୍ତି। ଯେମିତି କିି ସମସ୍ତେ ବୁଝିପାରିବେ।
ହୁଁ ଆଜିକାଲିରେ ତ ମାନେ ଏ ବହୁତ ସୁନ୍ଦର ହେଲେ କିନ୍ତୁ ଲାଗୁଛି ଆଜିିକାଲିର ଯୁବପିଢି ମାନେ ଏଠୁ ସବଠୁ ଠାରୁୁ ସବୁ ଦୂରେଇ ଯାଉଛନ୍ତି ଏବେ ଇଣ୍ଟରନେଟ ମାଇଁ ଇଣ୍ଟରନେଟ୍ ହିଁ ସମସ୍ତେ ତମକୁ ବାୟା କରିଛି ଇଣ୍ଟରନେଟ ରେ ହିଁ ସବୁ କିଛି ଇଂରାଜି ତିରେ ଉପଲବ୍ଧ ହେଇଯାଉଛି ତମେ ଗୋଟେ ଓଡିଆ ବହିଟେ ମାନେ କିଛି ଗୋଟେ କାବ୍ୟ କି କଣ ଗୋଟେ ଆପନେ ସେ ତମ ପସନ୍ଦ ଲାଗିବ। ସେତବେଳେ ଗୋଟେ ଇଣ୍ଟରେଷ୍ଟ ଥିଲା ହଁ ଏଇଟା ମୁଁ ପଢିବି ଖୋଜି ଖୋଜି ଖୋଜି ଖୋଜି ବହି ଖୋଜେ ଏବେ କିଛି ବି ଗୋଟେ ଖୋଜେ ତ ହଁ ଇଣ୍ଟରନେଟ ତର ମାର ଚାଲ କିନ୍ତୁ ଆଜି କାଲି ମାନେ ବହୁତ୍ ମାନେ ଆଉ ଏଇଟା ସତ କିଛି ମାନେ କିନ୍ତୁ ଆମେ ଏତେ ପରିବର୍ତ୍ତନ ଦେଖି ଆସିଲେଣି। ମାନେ ଅନେକ ଯୁବପଢି ଲେଖକ। ଏସବୁ ଇନଷ୍ଟାଗ୍ରାମ ରେ ମାନେ ଓଡିଆ କବିତା ପୋଷ୍ଟ କରଚନ୍ତି।
ଓହୋ ତାହା ତ ସତ କିନ୍ତୁ ଏବେ ପରିବର୍ତ୍ତନ ଆସୁଛି ଜାଣିଛ ବର୍ତ୍ତମାନ ଅନେକ ଯୁବ ଲେଖକ ଇନଷ୍ଟାଗ୍ରାମ ରେ ଓଡିଆ କବିତା ପୋଷ୍ଟ କରୁଛନ୍ତି ତମେ ଦେଖିଥିବ। ଏବଂ ଓଡିଆ ଅଡିଓ ବୁକ୍ ଓ ପଡକାଷ୍ଟ ମଧ୍ୟ ଆସିଲେଣି। ସାହିତ୍ୟ କେବେ ମରେ ନାହିଁ କେବଳ ରୂପ ବଦଳାଇଥାଏ।
ହୁଁ ବହୁତ ସୁନ୍ଦର କଥା କଲା ହୋଉତ ଅନୁପ୍ରାଣିତ କଲା। ମୁଁ ଭାବୁଛି ଏଇ ସପ୍ତାହରେ ରେବତୀ ପଡିବାରୁ ଆ ହିଁ ଆରମ୍ଭ କରିବି।
ହଁ ତାହା ଏକ ବହୁତ୍ ଭଲ ଆରମ୍ଭ ହିଁ ହେବ। ମୁଁ ତୁମକୁ ବହିଟି ଦେଇଦେବି ତୁମେ ଏହାକୁ ନିଶ୍ଚୟ ଭଲ ଲାଗିବ ପଢିକି ମତେ କହିବ। କେମତି ଲାଗିଲା।
ହୁଁ ଏବେ ଏଇ ରେବତୀ ସରିଲା ପରେ ଛଅ ମାଣ ଆଠ ଗୁଣ୍ଠୁ ଟା ନହେଲେ ଇଏ କରିବି ଆଉ।
ଉଁ ହଁ।
ଆଜିକାଲି ତ ମାନେ ଏମିତି ହେଇଗଲାଣି କି ଯେ ତମେ ଯଦି ଟେନ୍ଥେ କି ପ୍ଲସ ଟୁରେ ଓଡ଼ିଆ ରଖିିନଥିବ। ତାରେ ତମେ ଓଡିଶା ଗମେଣ୍ଟ ର କୌଣସି ମାନେ ହଉଛି ପୋଷ୍ଟ ଆପ୍ଲାଏ କରିପାରିବନି। ଆଉ କୌଣସି ବି ଓଡିଶା ଗମେଣ୍ଟ ର କିଛି ମାନେ ଏକ୍ଜାମ ଫେକ୍ଜାମ ହେଲା ତମେ ମାଣ୍ଡାଟୋରି ତମର ହଉଛି ଓଡିଆ। ଆଉଛି ଆ ମ ଯୋଉ ଏବେ ଯୋଉ ବାହାରୁଛି ଓଡିଆ ଅସ୍ମିତା।
ହଁ। ତାପରେ ଦେଖୁଚ ଟି ହଁ ସେଥିରେ ତ ଓଡିଆକୁ ଆମର ମାନେ ଗୁରୁ ତ ଦିଆଯାଉଅଛି ତାପରେ ଏବେ ନା ଦେଖିବ। ମାନେ ଗାଁ ଗହଳିରେ ବି ଲୋକମାନେ ତମେ ଜାଣିଥିବ କି ନା ମୁଁ ଜାଣିନି ମୁଁ ଯେ ଏତିକି ଜାଣିଛି ମାନେ କଣ କହିଲ ତାଙ୍କର ଯୋଉ ପିଲାମାନଙ୍କୁ ଛୋଟ ଛୋଟ ପିଲାମାନଙ୍କୁ ସେ ଓଡ଼ିଆ ସ୍କୁଲରେ ପଢ଼େଇବାକୁ ଭଲ ପାଉନାହାନ୍ତି ସେମାନେ ନା ମାନେ ସେମାନେ ଭାବୁଛନ୍ତି କି ଆମେ ଇଂଲିଶ ମିଡିୟମ ରେ ପଢେଇଦବୁ। ଓ ତ ଆମ ପିଲା ମାନେ ଭଲ ପଢିବ ଭଲ ମାନେ
ଆମ ବେଳେ ପାଠ କନ୍ ଥିଲା ଆମ ବେଳେ ଫାଷ୍ଟ ସରସ୍ଵତୀ ପୂଜା ହଉ କି ଗଣେଶ ପୂଜା ହଉ ଖଡି ଧରିବ। ବ୍ରହ୍ମା ବିଷ୍ଣୁ ମୟେଶର। ତିନିଟା ମୁଣ୍ଡଳା ବୁଲେଇବୁ ମୁଣ୍ଡୁଳା ବୁଲେଇ ସାରିବା ପରେ ଅ ଆ ଠୁ ଷ୍ଟାର୍ଟ କରିଥିଲେ ଏବେ ତ ମଡ଼ର୍ଣ୍ ଯୁଗ ହେଲାଣି ସବୁ ଏ ବି ସି ଡି ଆଉ ଅ ଆ ପ୍ରାୟତ ମୋର ଗୋଟେ ସାନ ଭଉଣୀ ଅଛି ସେ ଇଂଲିଶ ମିଡିୟମ ହେଲା। ଠ ଏ ସି ବିିଏସି ବୋଡତାର। ତାକୁ ଏକ ଦୁଇ କୋଡ଼ିଏ ପର୍ଯ୍ୟନ୍ତ ଆସିବ, ତାପରେ ଆଉ ସେ କହିପାରିବନି।
ହଁ, ସେମାନେ ଏବେବି ମା ବାପା ମାନେ ନା, ସେ ମାନେ କଣ ଓଡ଼ିଆ ପଢ଼ିବାକୁ ଆଉ ଭଲ ପାଉନାହାନ୍ତି, ସେମାନେ କହୁଛନ୍ତି, ଆମ ପିଲା ହିନ୍ଦୀ ଇଂଲିଶ୍‌ରେ ପଢ଼ିବ, ଆମ ପିଲାକୁ ଆମେ ଓଡ଼ିଆରେ ପଢ଼େଇବୁନି, ଓଡ଼ିଆ ସ୍କୁଲ୍‌ଲେ ବି ପଢ଼ଉନାଆନ୍ତି। ତାଙ୍କୁ ହିନ୍ଦୀ ଇଂଲିଶ୍‌ରେ, ଇଂଲିଶ୍‌ ମିଡିୟମ୍‌ରେ ନେଇକି ପଢ଼େଇ ଦଉଛନ୍ତି। ତ ଏମିତି କଲେ ନା, ଓଡ଼ିଆ ଭାଷା ଧିରେ ଧିରେ କଣ ମାନେ ତଳୁକୁ ତଳୁକୁ ଯାଉଛି, ହଁ, ତମେ ଓ
ମାନେ ଏଇ ମିଶନଟା ହେଇଛି କି, ଯୋଉ ଓଡ଼ିଆ ଅସ୍ମିତା ମାନେ ଓଡ଼ିଆର ଆଇଡିଣ୍ଟି, ଆଉ ଗୌରବ, ଆଉ ତାର ପରିଚୟ
ହଁ
ସେଥିପାଇଁ ଆମ୍ ଖାଲି ତବେ କହିଛ, ନ ଓଡ଼ିଆ ଭାରି ବଢ଼ିଆ, ଖାଦ୍ୟପେୟ, ବସ୍ତ୍ର ସବୁଥିରେ ଆମେ
ତମେ ଦେଖ, ତମେ ଯେତେ ଆଡ଼େ ଯାଅ, ତମେ କିନ୍ତୁ ଓଡ଼ିଆ ଖାଦ୍ୟ କୋଉଠି ତମେ ପାଇବନି, ମାନେ ଯେତେ ଜାଗାକୁ ଯାଅ ତମେ।
କମ୍ଫଟ୍ ଫୁଡ୍, ହଁ, ଏଟା ବହୁତ ମାନେ ତମକୁ ଶାନ୍ତି ଲାଗିବ, ଖାଇଦେବ, ଶାନ୍ତି ଲାଗିବ।
ହଁ
ଆ, ଯେମିତି ଖାଇବା, ସେମିତି ପର୍ବପର୍ବାଣି, ସେମିତି ଖା ବସ୍ତ୍ର ସେମିତି ମୋଜ୍ ମସ୍ତି, ତେରା ପର୍ବ।
ତେର ପର୍ବ। ଏଇଠି ହିଁ ପାଳିତ ହୁଏ, ଆଉ କୋଉଠି ଦେ କିଵ ବାର ମାସରେ ତେର ପର୍ବ, କୋଉଠି ବି ଏତେ ପର୍ବ ପର୍ବାଣୀ ଏତେ ପାଳିତ ହୁଏନି। ଆମ ଓଡି଼ଆରେ ଯେତିକି ପର୍ବ ପର୍ବାଣି ପାଳିତ ହଉଚି
ହଁ, ଆମେ ଓଡ଼ିଆ, ଆମ ଠାକୁର ଭାରି ବଢ଼ିଆ।
ହଁ, ଆଉ ସାଙ୍ଗ, ଆଜି ଖାଇଥିଲ କଣ?
ମୁଁ ଆଜି କର୍ଥିଲି ଭାତ ଆଉ ମାଛ ତରକାରୀ ଆଉ ଏତିକି ଖାଇଚି।
ଆଜି ବୁଧବାର ବୋଲି ମାଛ ହେଇଛି ନାଇଁ?
ହୁଁ ତମେ କଣ ଖାଇଛ?
ଆ, ମୁଁ ଖାଇଥିଲି ପଖାଳ ଭାତ, ଦହି ପଖାଳ ଆଉ ଯୋଉ ସୋୟାବିନ୍ ନୁହେଁ କି ସୋୟାବିନ୍ ଆଳୁ କଷା ଆଉ ଛତୁ ବେସର ଭଜା।
ଆ, ବଢ଼ିଆ ଖାଇଛ, ମୁଁ ଆଜି ସ ଦଶଟା ବେଳେ ପଖାଳ ଖାଇଥିଲି। ପଖାଳ ଆଉ ହଉଛି ଭେଣ୍ଡି ଆଳୁ, ସେ ଯୋଉ ପତ୍ର ପଡ଼ା ଆଉ ହଉଛି ମଞ୍ଜା ରାଇତା ଆ ଦଳାଦଳି ଆଉ, ଖଟା, ଲେମ୍ବୁ, କଞ୍ଚାଲଙ୍କା
ମଞା ରାଇତାଟା ବହୁତ ଦିନ ହେଲା ମୁଁ ଖାଇନି, ସେ ତାର ବହୁତ ଭଲ ଲାଗେ ନା
ହାଁ ଓ ଓଡ଼ିଆଙ୍କର ଯୋଉ ଖା, ମାନେ ଭାଷା ଜଗନ୍ନାଥ କଲ୍ଚର୍, ତମେ ତମେ ଡ୍ୟାନ୍ସ୍ ଫ୍ୟାନ୍ସ୍ ଶିଖିଛ?
ହଁ, ମୁଁ ଶିଖିଛି।
କଣ?
ଓଡି଼ଶୀ ନୃତ୍ୟ ମୁଁ ଶିଖୁଥିଲି ରେ। ଶିଖୁଥିଲି କିନ୍ତୁ ସେତେବେଳେନାଁ ତାପରେ ଘରେ ରାଜି ହେଲେନି ମୁଁ ଶିଖ୍ ଖିଚି ମାସେ ଦୁଇ ମାସ୍ ସାଇଥିଲି ମାନେ ଯୋଉ ଆମର ସେଠି କୋଚିନ୍ ଯାଏ ହେଲା। ତ ମୁଁ ଯାଁଇଥିଲି। ତ ତାପରେ ଘରେ ବା ବାବାଙ୍କର ଟିକେ କଂ କହିଲ ସେ ଯୋଉ ଓ ଫିଲିମ୍ ଏଁ ଏସବୁ ତାଙ୍କର ପସନ୍ଦ ନୁଏଁ ନାଚ ଗୀତ ଏସବୁ ତାଙ୍କର ବାବାଙ୍କର ପସନ୍ଦ୍ ନୁଏଁ ତ ମୁଁ ଯୋଉ ମୁଁ ମତେ ମୋର ଛୋଟବେଳୁ ଅଭ୍ୟାସ୍ ଆସୁଥିଲା ମୁଁ ସବୁବେଳେ ଟିଭିରେ ଦେଖି ଦେଖି ମୋତେ ସେଇ ପ୍ରତି ଗୋଟେ ଥିଲା କରିବାରେ ତମୁଁ ଯାଉଥି ତାପରେ ବାବା କହିଲେ ନାଇଁ ତୁସେଥିରେ ଗଲା ବେଳକୁ ଆଉ ପାଠ ପଢ଼ାରେ ମନ ଦଉନୁ ତ ମତେ ବନ୍ଦ କରିଦେଲେ ଆଉ ସେତେବେଳେତ ଛୋ ଛୋଟ ଥିଲିନା ଘରେ ବାବା ତାଙ୍କ କଥାହିଁ ଶୁଣିବାକୁ ପଡ଼ିବ। ତାଙ୍କ କଥାହିଁ ମାନିବାକୁ ପଡ଼ିବ। ତ ଆଉ ଗଲିନିତ ଗଲିନି ଆଉ ଯାଇନି କିନ୍ତୁ ଶିିିଖିଚି ମୁଁ କରିଦିଏ ସବୁ ସେପ୍ରତି ଇଣ୍ଟରେଷ୍ଟ ମୋର ଗୋଟେ ଅଲଗା ପ୍ରକାର ମତେ ବହୁତ୍ ଭଲ ଲାଗେ ବାକି ଘରେ ଛାଡ଼ିଲେନି ବୋଲି କଲିନି
ମୁଁବି ସେମିତି ଗୋଟେ ଶିଖଥିଲି ମୁଁ ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ଲାଷ୍ଟ ଇୟର୍ ଯାଏଁ ଟୋଟାଲି ମାନେ ଡ୍ୟାନ୍ସ କରିଚି।